ହଁ। ହାଲୋ।
ଆଉ କଣ କରୁଚ?
ହଁ ଆଉ ଏଇଠି ବସିଚି।
ଆଉ ଦେହ ପା ସବୁ ଭଲ ଅଛି?
ହଁ ଭଲ ଅଛି। ଗରମ୍ ଜୋରେ ହଉଚି ଆଉ।
ହଁ ପ୍ରବଳ ବର୍ଷା ତ ଜମା ହଉନି।
ଏ ବର୍ଷ କଣ ଏମିତି ଗରମ ପଡିଚି। ଆର ବର୍ଷ ଏତେ ଗରମ୍ ନଥିଲା।
କୁଆଡେ ଗୋଟେ ଯିବା ପାଇଁ ବି ମାନେ ଇଚ୍ଛା ହଉଛି କିନ୍ତୁ ଏଇ ଗରମକୁ ଦେଖି ଭାରି ବିରକ୍ତ ଲାଗୁଛି।
ଘର ଭିତେରେ ଏତେ-ଏତେ ଗରମ୍ ହଉଚି ଯେ ଝାଳ ବାହାରୁଚି ଅବାଗିଆ ଲାଗୁଚି ଆଉ ତମେ ବାହାରକୁ କୁଆଡେ ଯିବା କୁ ଇଚ୍ଛା
ହଁ ଆଉ ତମେ କୋଉଠି ଭୁବନେଶ୍ୱର ରେ ନା?
ହଁ ଭୂବନେଶ୍ୱର ରେ। ଆଉ ତମେ ଏବେ ଅଛ ନା ମୁଁ ଭାବିଲି ଛୁଟି ଅଛି ତ କୁଆଡେ ବୋଧେ ବୁଲିବାକୁ ଯାଇଥିବ।
ନାଇଁ-ନାଇଁ ଖୋର୍ଦ୍ଧାରେ ଅଛୁ କେତେ କଣ ଯିବା ପାଇଁ ଭାବିଥିଲୁ, ଏଇ ଖରା ଗରମ୍ କୁ ଦେଖିକି ଆଉ କୁଆଡେ ଯିବାକୁ ଇଚ୍ଛା ବି ହଉନି।
ହ ବା।
ଆର ବର୍ଷ ଟିକେ ଚଳିବ କମ୍ ଖରା ଥିଲା, ଏ ବର୍ଷ ଭାରି ଖରା।
ହୁଁ।
ତାପରେ ଆମ ଖୋର୍ଦ୍ଧାରେ ବି ବହୁତ ଜାଗା ବି ଅଛି ନା ବୁଲିବା ପାଇଁ
ହଁ କୋଉ କୋଉ ଜାଗା କହୁନ ଟିକେ ଆମେ ଟିକେ ଯିବୁ ବୁଲିବାକୁ ଗଲେ।
ହଁ ବା ଏଇ ମେନ୍ ତ ବରୁଣେଇ ଆମର ଆଉ ବଢିଆ ଜାଗା ଆ ଆମେ ଆର ବର୍ଷ ଯାଇଥିଲୁ ମାନେ ଖରା ଦିନେ ନୁହେଁ ଶୀତ ଦିନେ ଗଲେ ଟିକେ ଭଲ।
ବରୁଡେଇ ତମ ଘର ପାଖରେ କି?
ହଁ ଏଇ ଚାରି ପାଞ୍ଚ କିଲୋମିଟର ଦୂର ହବ ଆମ ଘରଠୁ।
ଆମ ଖୋର୍ଦ୍ଧା ଯେ ଯେତେବେଳେ ଯାଉ ରାସ୍ତାରେ ସେଠୁ ବରୁଣେଇ ପାହାଡଟା ଖାଲି ଦେଖ ଆଉ କେତେ ଦୂର ମୁଁ ଜାଣିନି।
ଆମେ ବା ସେ ପାହାଡ ଉପରେ ଚଢିକି ଯାଇଥିଲୁ। ଅଧା ପର୍ଯ୍ୟନ୍ତ। ହଁ ପିଲାଛୁଆଙ୍କୁ ନେଇ ଆମ ପରିବାରର ସମସ୍ତେ ହଁ ମାନେ ବହୁତ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପୁରା ଭରା।
ସେ ବରୁଣେଇ ମା ଅଛନ୍ତି ନା?
ହଁ ସେଠି ଖାଲି ବରୁଣେଇ ମା ନୁହେଁ। ବରୁଣେଇ କରୁଣେଇ ଦି ଭଉଣୀ ଅଛନ୍ତି ସେଠି।
ଓ ସେଇଠି କଣ ଦିଟା ମନ୍ଦିର ନା ଗୋଟିଏ ମନ୍ଦିର?
ନା ଗୋଟିଏ ମନ୍ଦିରରେ। ଗୋଟେ ପଟେ ବରୁଣେଇ ଗୋଟେ ଗୋଟେ କରୁଣେଇ ହଁ।
ଓହୋ।
ମାନେ ଆଜି ପର୍ଯ୍ୟନ୍ତ ଲୋକଙ୍କ ବିଶ୍ଵାସ ଅଛି ଯେ ସେ ଯୋଉ ବରୁଣେଇ କରୁଣେଇ ମା ସେ ଯୋଉ ଅଞ୍ଚଳ ଅ ଅଞ୍ଚଳଟିକୁ ଆଜି ପର୍ଯ୍ୟନ୍ତ ରକ୍ଷା କରୁଛନ୍ତି।
ଓହୋ।
ଆଉ କଥାରେ ଆମେ ହଁ ହଁ ଆଉ ଆମେ ବି ଶୁଣିଛୁ। ଯେ ମାନେ ଆଗରୁ ଶୁଣିଛୁ ଆମ ଶ୍ୱଶୁର ଏରିଆ କୁହନ୍ତି। ଯେ ବାକ ଗୋଟେ ବଡ ମହାବଳ ବାଘ ଆସିକି ମାଆଙ୍କୁ ସବୁବେଳେ ମୁ ମୁଣ୍ଡିଆ ମାରିକି ଯାଏ।
ହଁ। ମାନେ ସେ ମନ୍ଦିର ଦେଖିବା ପାହାଡର ପାଦ ମାନେ ପୁରା ପାହାଡ ତଳକୁ ଲାଗିକି
ମୁଁ ତ ମୁଁ ତ କେବେ ଯାଇନି। ଦେଖିବା ତମେ କହିଲଣି ଯେତେବେଳେ ଭାରି ଇଚ୍ଛା ହେଲାଣି ଯିବା ଟିକେ ଆଉ।
ମୁଁ ବି ଭାବୁଥିଲି ମୁଁ କହିଲି ଏଥରକ ତମକୁ କହିଲେ ଆମେ ଯିବୁ ବୋଲି ଭାବିଛୁ। ଆଉ ପିଲା ତ ସେତେବେଳେ ବହୁତ ଛୋଟ ଥିଲେ ଟିକେ। ଏବେ ବଡ ହେଇଗଲେଣି ଆମେ ଅଧା ବାଟ ଯୋଉ ଯାଇଥିଲୁ ଏଥରକୁ ଟିକେ ଯିବା ଆଉ ଟିକେ ଉଚ୍ଚାକୁ ଟିକେ ଯିବା ଆଉ।
ସେଠି କଣ ଭୋଜିଭାତ ବି ହଉଛି?
ହଁ ସେଠି ବଢିଆ ବଣଭୋଜି ହଉଛି ନା ସେ କଣ ହେଇଛି ଏବେ ତଳେ ଗୋଟେ ଏମିତି ଚାନ୍ଦିନୀ ଭଳିଆ ହେଇଛି। ସଫା କରାହେଇଯାଇଛି ପୁରା ମାନେ ତମକୁ ଆଗୁଆ ଯାଇକି ତମେ ତମ ଜାଗାଟାକୁ ଆଗୁଆ ରଖିବାର ଅଛି ଯେ ଆମ ତମେ ଯଦି ଭୋଜି କରିବ ତମେ ଆଗ ଯାଇକି କେତେ ଚାନ୍ଦିନୀ ଗୁରା ଅଛି। ତମେ ଯୋଉ ଚାରିଦିନ ରହିବ ତମ ଜିନିଷ ପତ୍ର ରଖି ହଁ ନାଇ ହଁ ଯାଗା ଟାକୁ ତମକୁ ରଖ ରଖିବାର ଅଛି ବହୁତ ଲୋକ ଭିଡ ନା ମାନେ କହିବାକୁ ଗଲେ ସେଠି କେବେ ବି ମାନେ ଯେତେବେଳେ ଦେଖିବ ଲୋକମାନେ ଯାଉଥିବେ।
ନାଇଁ ନାଇଁ ଇଏ ଧର କରିବାକୁ ଚାହିଁବନି ଆଗୁଆ ପଇସା ଦେଇକି ଜାଗା ନ ରଖିବ ସିଏ ପୁଣି କଣ କରିବ ସିଏ ଯାଇକି ଯୋଉଠି ଜଙ୍ଗଲ ଫଙ୍ଗଲ ହେଇଥିବ ସେଇଠି ବି ତ ପୁଣି ଜାଗା ରଖିକି ରୋଷେଇ କରିପାରିବ ନା ନାଇଁ।
ହଁ ହଁ ସେମାନେ ବନ୍ଦୋବସ୍ତ କରିଦେବେନି ବହୁତ ଜାଗା ଅଛି ବହୁତ।
ଯେମତି ଆମେ ପୁରୀ ଝାଉଁ ବଣ। ତମ ଇଚ୍ଛା ନହେଲା ତମେ ଯଉ ଜାଗା ରେ ଚାଲ ସେଇ ଗଛ ପାଖରେ କଲ
ହଁ ମାନେ ବେଶୀ ଟିକେ ଏବେ ଟିକେ ଭିଡ ନଥିବ ଗରମ ଯୋଗୁରୁ ଶୀତଦିନେ ବହୁତ ଭିଡ। ଶୀତ ଦିନେ ବହୁତ୍
ହଁ ବହୁତ ପର୍ଯ୍ୟଟକ ଆସନ୍ତି।
ମାନେ ଆମେ ବି ଦେଖିଲୁ ଆମେ ଭାବିଲୁ ଆମେ ବୋଧେ ଛୋଟ ପିଲାଙ୍କୁ ଧରିକି ଏକା ଆସିଛୁ। ଟିକେ ଡର ଲାଗିଲା ପାହାଡ ଚଢିଲା ବେଳକୁ ତାପରେ ସାଡେ ଦେଖିଲା ବେଳକୁ ବହୁ ମାନେ ଆଉ ବା ସେ ଯୋଉ ପ୍ରଥମେ ଯୋଉ ଯିବୁ। ବ ସେଇଟା ସେ ବରୁଣେଇ ମନ୍ଦିର। ମା ଙ୍କର। ସେଇ ଭିତରୁ ଗୋଟ ପତଳା ହେଇକି ମାନେ ଗୋଟେ ଝରଣା ଟାଇପ ର ଝରି ଆସିଛି ଉପରୁ
ଓ ହୋ।
ଆଉ ସେଇଟାକୁ କଣ ସ୍ଵର୍ଣ୍ଣ ଗଙ୍ଗା ନା କଣ ଏମିତି କହୁଛନ୍ତି ଆଉ ସେଇଟା ବହୁତ ମାନେ ଭଲ ପାଣି ମାନେ କହନ୍ତି ସେଇ ଯୋଉ ଜଙ୍ଗଲ ଅଛି ସେଇଠି ବଡ ତା ଭିତରେ ସବୁ ଔ ଷଧିୟ ଗଛଗୁରା ଅଛି। କହନ୍ତି ଯେ ସେଇ ପାଣିରେ ସେଇ ଗୁଣ ଗୁରା ରହିଛି ବୋଲି ସେଥିରେ କୁଆଡେ ଗାଧୋଇଲେ ଭାରି ଭଲ ଚର୍ମ ରୋଗ ବି ଭଲ ହବ ଆଉ ଭଲ ଔଷଧୀୟ ଗୁଣ ଟା ରହିଛି ପାଣିର ନା।
ଆଉ ଗୋଟେ ଶୁଣିଥିଲି କଣ ଅଟ୍ରି ଗୋଟେ ଜାଗା ଅଛି ଚର୍ମ ରୋଗ ଭଲ କରେ।
ହଁ ସିଏ ତ ସେପଟେ ଆମର ହଟକେଶ୍ୱର ବାଘମାରି ସେଇଆଡେ ଅଟ୍ରି ତାକୁ ପୁଣି ଗୋଟେ ଦିନ ଯିବା ମୁଁ କହିବି ତମେ ଆସିବ ଯିବା ଆଗ ବରୁଣେଇ ଟା ଦେଖିଦବା। ସେଇଟା ଗୋଟେ ଦିନରେ ସମୟ ପଳେଇବ ହବନି ଆହୁରି ଆଉ ଶୁଣୁନ ମୁଁ କହୁଛି ବରୁଣେଇ ଯେଉଁ ପାହାଡ଼ ଉପରକୁ ଯଦି ଯିବ
ହଁ।
ତମକୁ ତ ତଳ ଯୋଉ ଦେଖିବ ଯୋଉ ପ୍ରାକୃତିକ ସୌନ୍ଦର୍ଯ୍ୟ ଖାଲି ସବୁଆଡେ ସବୁଜିମା ସବୁଆଡେ ଗଛ ଆଜିକାଲି ଆଉ କଣ ଗଛ ଦେଖିବାକୁ ମିଳୁଛି ସବୁ ତ କାଟ ଟି ଦଉଛନ୍ତି ନା। ତ ସେଠି ଖାଲି ତମେ ଦେଖିବା ମାନେ ସେ କଣ ହେଇଛି। ବହୁତ ବିରାଟ ବିରାଟ ପାହାଡ ଭିତରେ ପୁରା ବଡ ବଡ ଗ ଛ ପୁରା ଆଖି ଲାଗିଯିବ।
ଶୋଭ ଆଉ ପ୍ରାକୃତିକ ଶୋଭା ପାହାଡ ଜଙ୍ଗଲ।
ହଁ ମାନେ ବହୁ ଝରଣା ଝରଣା ତାପରେ ହଁ ଝରଣା ଟିକେ ଅଛି ଆଉ କୁଣ୍ଡ ଗୋଟେ ଅଛି। ସେ ଯୋଉ ଝରଣା ପାଣି ସେ କୁଣ୍ଡ କୁ ଯାଉଛି।
ଏଇ ଏତେ ଉଚ୍ଚା ପାହାଡରେ ହାତୀପାତି ତୀ ଆସନ୍ତି।
ହଁ କହନ୍ତି ଯେ ଆମେ ଯୋଉ ଦିନ ଯାଇଥିଲୁ ତଥାପି ଟିକେ ଡର ଲାଗୁଥିଲା ସେ ଲୋକ ଥିଲେ କଣ ଆଉ ସେମାନେ ଆସିବେ କି ନା ନା।
କାରଣ ମୁଁ ଶୁଣିଥିଲି ଯୋଉକୁଆଡ଼େ ହାତୀ ଗୁଡା ସେଠ ପଳେଇ ଆସ ନ୍ତି।
ହଁ ମଝିରେ ଶୁଣା ଯାଇଥିଲା ଗୋଟେ ବାହା ପଶି ଆସିଥିଲା କେମିତି। ନହେଲେ ଲୋକମାନେେ ତ ଯାଉଚନ୍ତି କାହିଁକି କେହି ବାହାରୁନାହାନ୍ତି। ଆମେ ଯାଇ ଆମେ ନା ଆମେ ଯାଇଥିଲୁ। ପାହାଡ଼ ଆସ୍ତେ ଆସ୍ତେ ଚଢ଼ିକି ଗଲୁ ପ୍ରଥମେ ଟିକେ ଡର ଲାଗିଲା। ମାନେ କଣ ଗୋଟେ ପଟେ। ପୁରା ଖାଲ ଖାଇକି ପୁରା ଆର ପଟେ ଗୋଟେ ପଟେ ରାସ୍ତା ପାହାଡର ମାନେ ଯୋଉ ପାଦ ଦେଶରେ ଚାଲିଲା ଭଳିଆ ଧୀରେ ଧୀରେ ଧୀରେ ଧୀରେ ଚାଲୁ। ସବୁ ବେତ ଗଛ ଗୁର ବହୁତ ଗୁଡେ ଥିଲା ବାଟରେ ଡରୁ ଲାଗୁଥିଲା ସେଥିରୁ ମଝିରେ କିଏ ଗୋଟେ କହୁଥିଲା କାଳେ ବାଘ ବାହାରିବ କଣ କରିବା ଡେଇ ପଡ଼ିବା ନା କଣ ଆମେ ଆମ ଘର ଲୋକ ଯାଇଥିଲୁ ପାଞ୍ଚ ଛଅ ଛଅ ଜଣ ମିଶିକି ଯାଇଥିଲୁ।
ଆଉ ତମ ଯାଇଥିଲ ଫ୍ୟାମିଲି ତମର। ନା ବହୁତ ଲୋକ ପରିବାର ତମର
ନାଇଁ ଆମ ପରିବାର ଗୋଟେ ଠାଏ ଆମ ପଛରେ ଆଉ ଗୋଟେ ପରିବାର। ତାଙ୍କ ପଛରେ ଏମିତି ମିଶି ମାସିକି ସବୁ ଯାଉଥିଲି ଏକା ଗଲେ ଡର ଲାଗିବ। ସବୁ ସେମତି। ମାନେ ଗୋଟେ ଗୋଟେ ଗୋଟେ ଗୋଟେ ମାନେ ଯାଉଥିଲେ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ପରିବାର ଆଉ। ପରିବାର ଧରିକି ଯାଇଛନ୍ତି କି ସ୍ୱାମୀ ସ୍ତ୍ରୀ ଛୁଆ। ହଁ ମାନେ ଆମେ ବି ସେଇଥିପାଇଁ ଜାଣିକି ଅପେକ୍ଷା କରୁଥିଲୁ ଲୋକ ଆସୁଥିଲେ ଆମେ ଯାଉଥିଲୁ।
ହଁ ଟିକେ ଡ ଡର ଲାଗିବନି?
ହଁ କିଛି ଗୋଟେ ହେଲେ ଗୋଟେ କାହାକୁ ସାହାଯ୍ୟ ମାଗିଦବ ନା।
ନା ଶୁଣ ଜଙ୍ଗଲ ଜାଗା କୁ କେବେ ଏକା ଯିବନି। ତମେ ଯଦି ବହୁତ ଜଣ ଲୋକ ଗଲ। ତ ହାତୀ ଅଇଲା କି ବାଘ ହେଲା ଦ‌‌ୌଡ଼ା ଦୋଡ଼ି ହବ ଆଉ ଏକା ଗଲା ମତେ ସେଠି‌ କାମ କରି ହେଇଯିବେ ଆଉ
ତାପରେ ଆମେ ଯୋଉ ଯାଉଥୁଲୁ ମାନେ ଆସ୍ତେ ଆସ୍ତେ ଏତେ ଖୁସି ଲାଗୁଥୁଲା ମାନେ ଯେତେ ଉପରକୁ ଯିବ ସୌନ୍ଦର୍ଯ୍ୟ ସେତେ ବଢିଆ ଦେଖାଯିବ ତଳର ମାନେ ସମସ୍ତେ କେବଳ ଫଟୋ ଉଠେଇବା ପାଇଁ ହିଁ ସେଇଠିକୁ ଯାଇକି ରୁଣ୍ଡ ହୋଉଥିଲେ। ଯୁଆଡେ ଦେଖିବ ଗୋଟେ ଗୋଟେ ଫଟୋ ଉଠେଇବା ପାଇଁ ବସିଚନ୍ତି କିଏ ଫୋନ୍ ଧରିକି ବସିଚି କିଏ
ଆରେ ବାଃ ବଢିଆ ତ।
ମାନେ ତମେ ଉପରକୁ ଯଦି ଯିବ ତଳକୁ ଦେଖିଦବ, ତମକୁ କଣ ଲାଗିବ, ମାନେ ଲାଗିବ ତମେ ସ୍ଵର୍ଗ ପାଖକୁ ପଳେଇ ଆସିଚ।
ତମରତ ଭଲ ଆଉ, ଘର ପାଖ।
ହଁ, ତାପରେ ଆମେ କଣ କଲୁ ସେଦିନ ଯଉ ଯାଇ ଥିଲ, ଆମେ ଭାବିଲୁ ବହୁତ ଜାଗା ଯିବୁ ବୋଲି। ହେଲେ ଆମର କା ସମୟ ହେଲାନି। କଣ ପିଲାଗୁରା ସ୍କୁଲୁରୁ ଆସିଥିଲେ ତାଙ୍କୁ ସେମିତି ନେଇକି ପଳେଇଲୁ। ସେ ପିନ୍ଧିଚନ୍ତି ସ୍କୁଲ ଡେସ୍ ସେଇଥିରେ ପଳେଇଲୁ। ଏତେ ଯିବାର ଟିକେ ଅ ମାନେ ତରବର ହେଇକି ବାହାର ଥିଲୁ ଆମେ ପଳେଇଲୁ ସେ ଖାଇଲା ଥିଲେ। ଆମେ ଖାଲି ଯଉ ଆମର କୋଉ ପର୍ଯ୍ୟନ୍ତ ଗଲୁ କହତ ସୀତାକୁଣ୍ଡ ପର୍ଯ୍ୟନ୍ତ। ଆଉ ସେ ବା କହନ୍ତି ମୁଁ ନିଜେ ଦେଖିଚି ଛୋଟ ଛୋଟିଆ କୁଣ୍ଡ ଭଳିଆ ହେଇଚି ହେଲା। ମାନେ? ମାନେ ଯଉ ପାହାଡରେ ଗୋଟେ ଗାତ ଟାଇପର ହେଇଚି। ମାନେ ଅଳ୍ପ ଛୋଟ କିନ୍ତୁ ପାଣି ଏଇଟା ବହୁତ ଗଭୀର ଦେଖାାଯାଉଛି।
ମାନେ ମୁଁ ପୁରା ଗଭିର ପାଣି
ମାନେ କହନ୍ତି ଯେ, ମାନେ ସେପଟେ ପଶିଗଲେ ତମେ ଯେ ଗୋଟେ କୁ ଅଲଗା ଲଗା ଜାଗାରେ ଦୂରରେ ଟିକେ ବାହାରିବ। ମୋର ଏତେ ସେ ବିଷୟରେ ଜ୍ଞାନ ନାଇଁ କିଏ ଗୋଟେ କହୁଥିଲା ମାନେ ବହୁତ ଭିତରକୁ ସେଟା ଯାଇଛି। ହେଲା ମାନେ ସେଟା ହଁ ମାନେ ଏତେ ବଢିଆ ସେ ଜାଗାଟା କହନ୍ତି କୁଆଡ଼େ ଯେତେବେଳେ ରାମ ମାନେ ରାମ ସୀ ତା ଯଉ ବନବାସରେ ଯାଇଥିଲେ। କହନ୍ତି ଗୋଟେ ସେମାନେ ସେ ଏଠି ଖାଇକି ବାସନ ଫାସନ ସବୁ ମାଜିବା ପାଇଁ ସେଟି ତିଆରି ହେଇଥିଲା ସେ କୁଣ୍ଡଟା। ଆଉ ସୀତା ନିଜେ ସେଇଠି କହିଥିଲେ ଯେତେ ଗରମ ଯେତ ଏତେ ଖରାପ, ଯେତେ ଗ୍ରୀଷ୍ମ ତାପ ହେଲେ ବି ସେ କୁଣ୍ଡ କେବେ ଶୁଖିବନି।
ଓହୋ।
ମାନେ ଆମ ହାତ ଫାତ ବୁଡେଇକି ଆସିଲୁ। ହଁ ଫଟୋ ଉଠେଇଚୁ। ହାତ ବୁଡେଇଲୁ। ମୁଁ ଆ ମୋ ଘର ଲୋକ ମାନେ ଟିକେ ଡରିଲେ, କହିଲେ ନାଇଁ ବୁଡାନୀ କାଳେ ବୁଡ଼ି ବାଡ଼ି ଯିବୁ କାଲି। ଏତେ ବି ବଡ଼ ନା ଯେ ତମେ ବୁଡିଯିବ ମାନେ ଛୋଟ କୁଣ୍ଡ ଟାଇପ ର କିନ୍ତୁ ବହୁତ ଗଭୀର।
ଦାନ କରରମ।
ପାଣି ଟା ହଁ ବଢିଆ ଥଣ୍ଡା ଲାଗେ ପାହାଡ ଭିତରେ ଟିକେ ଟିକେ ଉଷୁମ ଉଷୁମ ଲାଗେନି। ସେମିତି ଲାଗୁଥିଲା ପାଣି ଟା। ତାପରେ ଆଉ ଟିକେ ଆଗକୁ ଯାଇଥିଲେ ପାଣ୍ଡବ ମାନଙ୍କ ଗୁମ୍ଫା ଟିକେ ପଡିଥାନ୍ତା ଏଇ ଛୁଆ ମାନଙ୍କୁ ଭୋକ କଲା ଆମେ ତ ଯାହା ଯା ହେଇଥାାଇ ଖାଇଦେଇକି ପଳେଇଥିଲୁ। ଆଉ ଟିକେ ଆଗରେ ଆମେ ଶୁଣିଲୁ ଗୋଟେ ପାଣ୍ଡବ ଗୁଫା ଥିଲା। ଆଉଷ ସକୋ ସି ଆଉ ଟିକେ ସେପଟ ପଟକୁ ଗଲେ ଆମେ ଗୋଟେ ପଟକୁ ଯାଇଛୁ। ସେମାନେ କହିଲେ ଆଉ ପାଣ୍ଟ ପୋକ ଯେଉଁ ଅଜ୍ଞାତ ବାସରେ ଯେଉଁ ଯାଇନଥିଲେ। ସେଇଠିକୁ ଗୋଟେ ପାଣ୍ଡବ ମାନଙ୍କ ତାର ଗୋଟେ ଗୁମ୍ଫା ବି ତିଆରି ହେଇଛି।
ଏହେ
ଆଉ ଆମେ ଆମେ ପରା ପଳେଇ ଆସିଲୁ ଫଟୋ ଉଠା ଉଠି କଲୁ ତଳେ ଆଉ ତାପରେ ଭାବିଛୁ ପିଲା ଆଉ ଟିକେ ବଡ ହୁଅନ୍ତୁ ଆମେ ଯେମିତି ହେଲେ ଯିବୁ ସେଆଡେ ନା ଛାଡିବୁ ଆଉ ସେ ପାଖରେ ଆମର ଆମ ଘରକୁ ତ ବରୁନହି ପାହାଡ ଦେଖାଯାଉଛି ସାମ୍ନାରେ। ମାନେ
ବରୁଣେଇ ମାଙ୍କର ବରୁଣେଇ ମାଙ୍କ ପୂଜା କେବେ କେବେ ପଡେ?
ତାଙ୍କର ପାଇଁ ଆମର ଯୋଉ ଏଇ ଯୋଉ ରଜ ସଂକ୍ରାନ୍ତିରେ ଗୋଟେ ମେଳା ପଡେ ତିନି ଚାରି ଦିନ ହୁଏ। ତ ସେଇଥିରେ ବଡ ମେଳା। ପଡେ ମୁଁ ଖାଲି ଶୁଣିଛି ମେଳାରେ ମୁଁ କେବେ ଯାଇନି ଦେଖିବା ଚେଷ୍ଟା କରିବା ତମେ ଆସ ବୁଲାବୁଲି କରିବା ମେଳା।
ଯାତ୍ରା ପଡେ ଯାତ୍ରା
ହ ସେଇ ଯାତ୍ରା ହିଁ ପଡ଼େ ସେଇଟା ତାଙ୍କର ସେଇଠି ସବୁବେଳେ ରଜ ସଂକ୍ରାନ୍ତିରେ ହିଁ ପଡ଼େ। ବୋଲି ଶୁଣିଛି ହଁ ହଁ ଏଇ ମାନେ କ ଯେଉ ସବୁବେଳେ ତ ବ୍ୟସ୍ତ ଆଉ ଯାଇ ହୁଏନି ପିଲାଙ୍କୁ ଧରିକି। ଥର ତମେ ଆସିଲେ। ଆମେ ଟିକେ ଯାନ୍ତେ ସେ ଯାତ୍ରା ଫ ସେଟା ଟିକେ ବୁଲାବୁଲି କରନ୍ତେ ଆଉ ଯୋଉ ପାଣ୍ଡବ ଗୁମ୍ଫାଟା ମୁଁ ଦେଖିପାରିଲିନି ମୋର ଭାରି ଅଫସୋସ ରହିଗଲା। ପାହାଡ ଟା ଚଢି ହଁ ପାହାଡ ବି ଚଢିଥିଲେ ନା ମୁଁ କହିଆ କଥା ଚଢିଛି ଦେଖ କାଳେ ଦେଖିବା ସେ ପାହାଡ ଟିକେ ଚଢିଲା ବେଳ କୁ ମାନେ ଲାଗିଲା ଯେମତି ଧଇଁ ସଇଁ ହେଇକି ନିଶ୍ୱାସ ଟା ନେଇ ହଉନି ମାନେ ବହୁତ କଷ୍ଟ ହଉଥାଏ। ମାନେ ତଥାପି ଗୋଟେ ଜୋସ ରେ ପଳେଇଲେ ଚାଲ ଦେଖ
ନାଇଁ ନାଇଁ କହନ୍ତିନି କି ଯେତେ ଉପର ପାହାଡକୁ ଯିବ ଅମ୍ଳାଜାନ କମିଯାଏ।
ହଁ ସେଇ ମାନେ ଲାଗୁଥିଲା ଯେମିତି ନିଶ୍ଵାସଟା ଫୁଲୁଥ ଥିଲା ମାନେ ଜମା ବି ନିଶ୍ୱାସ ନେଇ ହଉନଥିଲା ଥିଲା ତଥାପି ଆମେ ସାଙ୍ଗରେ ନେଇଥିଲୁ ଥଣ୍ଡା ପାଣି ଯେତେ ପିଇଲେ କଣ ହବ ଖାଲି ତ ଧଇଁ ସଇଁ ହଁ ଭଲ ଯାହା ହଉ ଦେଖିକି ତ ଆସି କିନ୍ତୁ ଗୋଟେ ବହୁତ ଭଲ ଲାଗିଲା।
ମାଙ୍କର କରୁଣା ସମସ୍ତଙ୍କ ଉପରେ ଅଛି ଆଉ।
ତାପରେ ସେଦିନ ବି ଆମେ ଯେତେବେଳେ ଗଲୁ ମାଆଙ୍କୁ ସେଦିନ ଭାଇନା ଗାଧୋଇ ଦଉଥିଲେ ଆମେ ଫାଷ୍ଟ ମାନେ ପ୍ରଥମ ଥର ପାଇଁ ଆମେ ସେନା ଦେଖିଲୁ ମାଆଙ୍କୁ ଗାଧେଇଲେ ତାଙ୍କ ବସ ପତ୍ର ତାଙ୍କୁ ସୁନାର ହାର ପିନ୍ଧେଇକି ତା ମୁକୁଟ
ନାତି ମାନେ ହଳଦୀପାଣୀରେ ଗାଧାନ୍ତି ଆଉ
ମୋ ମାଆଙ୍କୁ ଗାଧେଇଲେ ଆମେ ପାଦୁକ ପାଇଲୁ ସେ ତାଙ୍କ ଗାଧୁଆ ପାଣି ଆମକୁ ଭାଇନା ଦେଲେ କହିଲେ ତମର ବଡ ସୌଭାଗ୍ୟ ତମେ ଆଜି ଏଇ ସମୟରେ ଆସିକି ପହଞ୍ଚିଛ ଆମେ କେବେ ଭାବିିନଥିଲୁ ଯେ ଆମେ ମାଆଙ୍କୁ ଗାଧୁଆ ବି ଦେଖିପାରିବୁ।
ଯାହଉ
ପ୍ରଥମ ଥର ପାଇଁ ଯାଇଥିଲୁ ଓ ସେ ସେଇ ଯୋଉ ଦୃଶ୍ୟ ଦେଖିକି ମାନେ ଆମେ ଭାବିଲୁ ଆମ ଜୀବନ ଟା ଧନ୍ୟ ହେଇଗଲା ଆଜି ଆସିକି ଆଉ ସ ସେ ବଢିଆ ସେ ଠାକୁରଙ୍କୁ ଏମିତି ସୁନ୍ଦର ସଜେଇଥିଲେ। ମାନେ ଦେଖିକି ମାନେ ଆଖି ଏପଟ ସେପଟ ହଉନଥିଲା।
ଛୁଆମାନେ ବି ସବୁ ଗଲେ ଦେଖିବାକୁ ନା?